ହ୍ୟାଲୋ ହଁ ହଁ କଣ କରୁଛୁ?
ଆ
ହୁଁ।
ବହୁ ବଛି
ଉୁଁ ହୁଁ ଆଉ କେମିତି ଅଛୁ ଭଲ?
ହଁ। ତମର ଗୋଟେ କଥା ହେଇକି ତମର ଯତି ଭୋଜି କରିବାକୁ ଆଉ ମୁଁ ଆସିଲେ କଲ୍ କରିବ ଆଉ
କଣ କହିଲ?
ଏ ଗୋଟେ କଥା ହେଇକି ମୁଁ ଯିବି ରୁଟି ଫୁଟି ଖାଇବା ଖାଇବାକୁ।
ହୁଁ ହୁଁ।
ଆସିଲେ ମୁଁ ତମକୁ କଲ୍ କରିବି କଲ୍ ତ ତମେ କଲ୍ କରିବ ଆଉ।
ହଉ ତାହେଲେ ଠିକ୍ ଅଛି। ମୋର ବି ତ ହେଇନି ମୋର ବି ତ ସେଇ ଆ ଟା ହେଇଚି।
କଣ କହିଲୁ?
ସେମ୍ ସେମ୍ ଅଛେ ଆଉ।
ହଁ ହଁ। ଆଉ
ଆଉ ।
କେମିତି, ଆଉ ଆଜି ଖାଇବା କଣ ହେଇଚି?
ଆଜି ଖାଇବା
ଆଜି ହବ ଭଜା।
ରୁଟି ଭଜା ନାମ ରାତିରେ ରୁଟି ଖାଇବା ଟା ଭଲ।
କାହିଁକି? କାହିଁକି ନା ସେଟା ମାନେ କଣ ଭାତ ଟା ହଜମ ରେ ଶୀଘ୍ର ହୁଏନି।
ଭାତ ସହଜ ରେ ହଜମ ହୁଏ।
ହୁଁ ହୁଁ ହୁଁ।
ତମର ତ କଥା।
ଏ ନାଲୋ ସତ।
ହଁ ସତ ହଁ ସତରେ। ଆଜି ରୁଟି ଟା ରୁଟି ତୁ କେତେଟା ଖାଇବୁ? ରୁଟି ଖାଇ ଗୋଟେ ଗୀତ ତାହେନେ ଗାଇଲୁ ।
ହାଲୋ।
ତୁ ବୋଧେ ଯୋଉ କଣ ମୁଁ ଗୋଟେ କଣ ପଚାରି ତତେ କହୁଥିଲି
ପଚାର। ଟେଲ୍ ମି ହ୍ୱାଟ୍।
ଟପିକ୍ ବିଷୟରେ ପଚାରିବି ବୋଲି ମୋର ମନେ ପଡିଥିଲା।
ଉଁ ଆମେ ଗଲେ ଯିବା ଆମେ ମୁଁ ତ ଯିବା ନା ନାଇଁ ପୁରୀ କହିଲୁ?
ଓହୋ ରେ ଦଇବ।
ଯିବା ତ?
ନିହାତି।
ଯିବା ଟିକେ ପୁରୀ।
ସିଓର।
ତୁ କୋଣାର୍କ ମନ୍ଦିର ବିଷୟ ରେ ଜାଣିଲୁ ନା ପୁରା ଡିଟେଲ୍ସେ? ମନେ ରହିବି ତାଙ୍କ ନାଁ ଟା କନ୍ତା ବାପା କନ୍ତା ବାପାଙ୍କ ନା କଣ?
ତା ବାପା ଙ୍କ ନାଁ ବିଶୁ ମହାରାଣା।
ହୁଁ ପୁଅ ନା।
ପୁଅ ନା ସେବେଇ ସାଆନ୍ତରା।
ଅ ହଁ ଧରମା।
ଧର ମ୍ ଧରମା।
ଆଉ ଯୋଉ କଣ ଯିଏ କରିଥିଲା ତାଙ୍କ ନା କଣ ଯୋଉ ରାଜାଙ୍କ ନା କଣ?
ଲଙ୍ଗୁଡ଼ା ନର ସିଂହ ଦେବା।
ହୁଁ। ଆଉ କୋଣାର୍କ ମନ୍ଦିର ବିଷୟରେ ଆ ଜାଣିଲି ପୁରୀ ମନ୍ଦିର ବିଷୟରେ ବି ଜାଣିଲେ ସେଦିନ। କାଲି ଜାଣିଲେ ଆଉ ତୁ କୋଉ ମନ୍ଦିର ବିଷରେ ଜାଣିନୁ ମତେ କହିଲୁ।
ହଜାର
ହେଲୋ।
ଏ ରୁହ ରୁହ ରୁହ କୁହ।
ତୁ କୋଉ ମନ୍ଦିର ବିଷୟରେ ଜାଣିନୁ କହିଲୁ ମତେ।
ଏରେ କଣ?
ହ୍ୟାଲୋ।
ହଁ ରୋଷେଇ ହବ।
ହଁ ହଁ।
କହିଲୁ କୋଉ ମନ୍ଦିର ବିଷୟରେ ତୁ ଜାଣିନୁ।
ଘଟଗାଁ ମନ୍ଦିର ବିଷୟରେ ଜାଣିଛୁ?
ଘଟଗାଁ ତମ୍ କହିଲି ବା ଆଜି।
ତତେ କହିଥିନି ଆଜି।
ମୁଁ ଜାଣିନି ଘଣ୍ଟେଶ୍ଵରୀ ସମ୍ବଲପୁର ମନ୍ଦିର ବିଷୟରେ।
ମୁଁ ଜାଣିନି ସେଇଟା ବହୁତ ଦୂର ହେଇଯାଉଛି।
ତମକୁ
ମୁଁ ପୁରୀ ମନ୍ଦିର ବିଷୟରେ ଜାଣିଥିଲି ଟିକେ ଟିକେ ଆଉ ଘଟଗାଁ ମନ୍ଦିର ବିଷୟରେ ଜାଣିଛି ଆଉ ଆଉ କୋଉ ମନ୍ଦିର ରହିଲା ଆଉ କୋଉ ମନ୍ଦିର ହଁ ମା କାଳିଜାଇଙ୍କ ମନ୍ଦିର ହେରା ମୁଁ ବି ଜାଣିଥିଲି
ତୁ ଯା ତୁ କେବେ ଯାଇଥିଲୁ କାଳିଜାଇ ମନ୍ଦିର?
ସାତ ଛ ସାତ ବର୍ଷ ତଳେ ଯାଇଥିଲି।
ଛ ସାତ ବର୍ଷ ତଳେ ନା ସେତେବେଳେ ବୋଟ ରେ ଯାଉଥିଲେ ନା ଡଙ୍ଗା ରେ ଯାଉଥିଲ?
ଆମ ସେତେବେଳେ ଭଟତା ବାଟ ଦେଇ ଯାଇଥିଲୁ।
କୋଉଥିରେ?
ଭଟବଟି।
ହେଟା କୋଉ ଟାଲୋ।
ଡଙ୍ଗା ଠାରୁ ଟିକେ ମାନେ ବ ଡଙ୍ଗାରେ ଆହୁଲା ମାରିବୁ ଭଟ ବଟିରେ ମେସିନ ଚାଲିବ।
ଓ ଗୋଟେ ଯୋଉ ଥିବ ଯୋଉ ଇଏ ଟାଇପ ର। ଏ ଯୋଉ କଣ କହିଲୁ
ଡଙ୍ଗାଠୁ ଟିକେ ବଡ ଆଉ।
ହଁ ଡଙ୍ଗାଟା ଟିକେ ବଡ ହେଇଥିବ। ଆଉ ଲାଗିଥିବ ଯୋଉ ଇଏ ଟାଇପି ର ଡିଜେ ଡିଜେଲ ପଡେ ବୋଧେ ସେଥିରେ।
ହୁଁ ହୁଁ ହୁଁ।
ଏବେ ଏବେ ବି ସବୁ
ଆଉ କାଳିଜାଇରେ ତମ ଡଙ୍ଗା ଯଦି ଅଟକିଲା ଅଟକିଲା।
ହଁ ହଁ। ଥରେ ଯଦି ଅଟିକିଲା ଅ
ସେ ବୁଡିବ।
ହଉ।
ଆଉ ତୁ ତାହାଲେ ତୁ ଯାଇଛୁ କେତେ ଜାଗା ଯାଇଛୁ ନା। ମୁଁ କୋଉ କିଛି ଜାଗା ଯାଇନି। ବହୁତ କମ ଜାଗା ଯାଇଛି। କଟକ, କଟକ ର କିଛି ଜାଗା ଯାଇଛି।
ଛତିଆ ଛତିଆ ମୁ ଜମା ଯାଇନି। ହଁ।
ମୁଁ ବି ଯାଇନି ଛତିଆ। କଟକ ଧବଳେଶ୍ଵର
ଯାଇଛ?
ଯାଇଛି, ମୁଁ ଯାଇଛି ହଁ।
ମୁଁ ଯାଇ
ଯୋଉ ସେଇଠି ଧବଳେଶ୍ୱରରେ ଯୋଉ ଝୁଲା ପୋଲଟା ହେଇଥିଲା?
ହୁଁ ହୁଁ।
ହଁ ନା। କେତେ କଇଁଛ ଥାଆନ୍ତି ଦେଖିଚୁ ନା ନାହିଁ ସେଇ ତଳେ ନା।
ହଁ ଵା। ଏବେ ପୋଲ ହେଇଗଲାଣି।
ଏବେ ପୋଲ ହେଇଗଲାଣି? ଆଉ ସେ ଝୁଲା ଇଏଟା ନାଁହିଁ?
ହଁ ଝୁଲା ବି ଅଛି ଯେତେବେଳେ ଯାଇଥିଲି ପୋଲରେ ଯାଇଥିଲି ମାନେ ଗାଡି ଯିବା ପାଇଁ ଆଉ।
ଆଉ ଗାଡି ଯିବା ପାଇଁ ବି ଚାଲିକି ଯାଉ ସେତେବେଳେ ଚାଲିକି ଯାଆନ୍ତି ନା। ଏତିକି ଲୋକ ଛାଡିବେ ଅଧିକ ଲୋକକୁ ଛାଡିବେନି ପୁଣି।
ଛାଡିବେନି ହଁ ହ
ଆଁ, ଆଉ ପଞ୍ଚଲିଙ୍ଗେଶ୍ଵର କୋଉଠି ଅଛି କହିଲୁ?
ବାଲେଶ୍ଵର।
ଯାଇଥିଲନ୍ତୁ।
ହଁ ପଞ୍ଚଲିଙ୍ଗେଶ୍ଵର ଆମର ପ୍ଲସ୍ ଟୁରେ ପିକନିକ୍ ହେଇଥିଲା ଯାଇଥିଲୁ।
ହଁ ମୁଁ ଦିଥର ଯାଇଛି ସେଠିକି। ସ୍କୁଲରେ ଥରେ ଯାଇଥିଲି କଲେଜ ରେ ଥରେ ଯାଇଥିଲି। ପଞ୍ଚଲିଙ୍ଗେଶ୍ଵ ଭୟ ଲାଗେ ନା କାହିଁକିନା ଚଢିକି ଯିବାଟା କଷ୍ଟ ନା
ହଁ
ଏତିକି କେତେ ସିଢି ସେଠି ଥିବ କହିଲୁ?
ବତିଶହ ନା। ନା ନା କେତେ ହଜାରେ କେତେ ବା ସିଢି।
ଆ ଯୋଉ କପିଳାସର ଅଧିକ, ନାକପିଳାସ ରେ ଅଧିକ ସିଡି ନା ସେଇ ଧବଳେଶ୍ଵରରେ? ପଞ୍ଚଲିଙ୍ଗ ପଞ୍ଚଲିଙ୍ଗେଶ୍ଵର ନା। ଆ-ରେ- କପିଳାସରେ କପିଳାସରେ ବାରଶହ ନା। ବାରଶହ
ନା ବତିଶହ ନା ତେତିଶହ।
କପିଳାସ ରେ ବତିଶହ? ହାଲୋ।
ହୁଁ ଉଁ ହଁ ବା।
କପିଳାସର ବତିଶହ ମୁଁ ଯାଇନି।
ଆଉ ଦେ ପଞ୍ଚଲିଙ୍ଗେଶ୍ୱର ରେ କେତେ?
ପଞ୍ଚଲିଙ୍ଗଶ୍ବର ପଞ୍ଚଲିଙ୍ଗେଶ୍ଵର ଅଧିକ ମୋର ପାଞ୍ଚଟା ଲିଙ୍ଗରେ ହାତ ବାଜିଚି।
ବାଜିଚି ମାଁ ତୁ କେତେ ସତରେ
ପାଞ୍ଚିମ ଲିଙ୍ଗରେ ବାଜିଚି। ସେ ଯୋଉ କଣ କହୁଚି କହିଲ ସିଏ ଏତେ ପଥର ତଳେ ଲିଙ୍ଗ କେମିତି ଦେଖିଲେ?
କେଜାଣି। ସେ କଣ ସେଇଠି ଅଛନ୍ତି ଆଗରୁ ପଞ୍ଚଲିଙ୍ଗେଶ୍ଵର ହେଲା ଯୋଉ ହୁଁ କେମିତି ଉଠେଇଲେ ଫଟୋ ପଞ୍ଚଲିଙ୍ଗେଶ୍ୱର ର?
କେଜାଣିଲୋ।
ଦେଖା ବି କଥା ନୁହଁ ସେ ଭିତର ଖୋଲ ଭିତରେ ଯାଇକି ସେଠି ଅଛନ୍ତି।
ପୁରା ପଥର ଭିତରେ।
ହଁ ତ। ଯିବୁ ଜଣେ ଜଣେ ଯିବୁ ସେଠି ଯାଇକି ଲାଇନ୍ ହେଇକି ଯିବ ଆଉ ଜଣେ ଜଣ ଯାଇକି ସେଠି ଇଏ କରିବ ଖୋଜିବ।
ଜଂସ୍ ସି ସାପ ଥିବ?
ଏମା ମୋତେ ତ ଡର। ମୁଁ ଯାଇନି ସେଥିପାଇଁ ଭିତରକୁ ଯାଇିନି ସେଇଟା ଖୋଜିତେ ମୁଁ ଯାଇନି ମୁଁ ଖାଲି ଉପରୁ ଦେଖି ଆସିଚି। ମତେ ଡର ଲାଗେ ବୋଲି। ଏଇ ତୁ ଗୋଟେ କଥା କହ ହେଲା ପାଞ୍ଚଟା ଲିଙ୍ଗ ତୁ ଖୋଜିକି ପାଇବୁ କେମ୍ ପାଖାପାଖି ଥାଏ କେମିତି ଥାଏ ଲିଙ୍ଗ ପାଇଲୁ କେମିତି?
ହାତ ବୁଲେଇବ ବା।
ହଁହଁ ହାତ ବୁଲେଇ ଖୋଜିବ କେତେ ମାନେ କେତେ ଗହିର ଭିତରେ ଥାଏ?
ସେପୁରା ପାଞ୍ଚ ନମ୍ବର ଲିଙ୍ଗ ଯିଏ ପୁରା ଭିତରୁକୁ ପୁରା। ମାନେ ଶୋଇ ପଡିଆକୁ ପଡିବ।
ଅ ହଁଁ। ହାଲୋ ସତରେ ଅଧା ଆକ୍ଚୁଆଲି ଲିଙ୍ଗ ଆଗରୁ ଅଛି ନା ଆବିର୍ଭାବ ହେଇଚି ନା ରଖାହେଇଚି କଇଲୁ?
ଠାକୁର ଛାଆଁ ଛାଆଁ ବାହାରିଚନ୍ତି।
ଓ ହୋ। ଆଉ ଗୋଟେ ମୁଁ କୋଉଠି ଦେଖିଥିଲି ହେଲା ସେଟା କୋଉ ଜାଗା କେଜାଣି। ସେଠି ମାନେ ଅଛ୍ ପାଣି ଭିତରେ ପୁରା ଅଛନ୍ତି ଠାକୁର ହେଲା ଯୋଉ ଶିବ ଠାକୁର ଅଛନ୍ତି ପାଣି ଭିତରେ ହେଲା। ଚାରିଟାରୁ ତିନିଟା ଖୁମ୍ବ ଭାଙ୍ଗି ଯାଇଚି ଆଉ ଗୋଟେ ଖୁମ୍ବ ଅଛି। ସେଟା ଦେଖୁଚ ଦର୍ଶଉଚି କଳିଯୁଗର କଳିଯୁଗ ଶେଷ ହେଲେ, ଯେବେ ସେ ଖୁମ୍ବ ଟା ଭାଙ୍ଗିଯିବ କଳିଯୁଗ ସେବେ ଶେଷ ହବ।
କିଏ କହିଲା ଏତକ?
ହଁ ସେଇଟା ଦେଖିଥିଲୁ ୟୁଟ୍ୟୁବିରେ ଦେଖିବୁ ସେ ଯୋଉ ସିଏ ଯୋଉ ଅଛି ଯୋଉ ଖୁମ୍ପି ଜାଗା ଟା।
କଳି କଳି ଯୁଗ ଶେଷ ହେବା ପାଇଁ କେତେଟା
ଆରେ ଚାରିଟା ଖୁମ୍ବ ଭାଙ୍ଗି ଯାଇଛି। ସେଟା ସତ୍ୟ, ତ୍ରେତୟା, ଦ୍ୱାପର ଯୁଗକୁ ବୁଝଉଛି ସେଟା ହେଲା
କରୁଛି କରୁଛି ଆଉଥରେ।
ହଉ।